ହାଲୋ। ଶୁଣା ଗଲା?
ହାଲୋ।
ହଁ, ତମ ପୁଅର ସବୁ ଭ୍ୟାକ୍ସିନ ଦେଇଦେଇଚନା?
ସବୁ ଭ୍ୟାକ୍ସିନ ଦେଇଦେଇଚନା
ସେ ସବୁ ଦେ
ହୁଁ- ହୁଁ।
ୟାର ଗୋଟେ ଏବେ ଅଛିଯେ କିନ୍ତୁ, ପନ୍ଦର ମାସ୍ କମ୍ପ୍ଲିଟ ହେଲେ ଯାଇକି ଦବ ୟାର କଁ ପନ୍ଦର ମାସ ଷ୍ଟାର୍ଟ ହେଲାନି କାଲି ଯାଇଥିଲୁ ଆଉ ଦେଇ ହେଲାନି।
ଅଁ ହଁ।
ଆମର ଆମ ବେଳରେ ଆଗରୁ ପ୍ରାଇଭେଟ୍ ଭା ଭ୍ୟାକ୍ସିନ ନଥିଲା ନୁହଁ।
ନାଇଁ।
ଏବେ ଆମେ ଖାଲି ଗମେଣ୍ଟେ ଦେଇଚନ୍ତି ହଁ ସ
ହଁ, ଏବେ ସବୁ ବାହାରୁଚି ଆମର କିଛି ନାହିଁ ଗୋଟେ କି ଦିଟା ଖଣ୍ଡେ ଟିକା ଦେଲେ ଦିଅନ୍ତି। ଅଙ୍ଗନବାଡିରେ ଆମ ବେଳକୁ ଆଉ ଆମେ ଦେଉନା ସେଇଟା ଶୋଇଲା। ତାପରେତ ଯାହାବି ହଉ, କୌଣସି ଥଣ୍ଡା ଜର ପାଇଁ ମେଡ଼ିସିନ୍ ନଥିଲା ଆମର।
ହଁ- ହଁ -ହଁ -ହଁ।
ଆମରତ ଘରେ ସେଇବା ଶିଖେଇଲେ ଏବେ ଛୁଆଙ୍କର ଟିକେ ଯାହା ହେଇଗଲା ସାଙ୍ଗେ ସାଙ୍ଗେ ମେଡିକାଲ୍ ନେଇଯା ମେଡ଼ି
ଏବେବି ଖାଇବାଟା ସେମିତିନା ଛୁଆଙ୍କୁବି ସେମିତି ଖାଇବା ଦେଲାଠୁ ଏମିତି ତାଙ୍କର
ହଁ, ସେଇଟା ହଁ ସେଇଟା ସତ କଥା ସେଟା ହୋଉଚି କିନ୍ତୁ ଆମର ହେ ଆମ ବେଳକୁ କିଛି ନଥିଲା ଆଁ ବାବା ମାମା ଯାହା ଶିଖେଇଲା ଆମେ ସେଇଆ ଶିଖିଲୁ ଥଣ୍ଡା ଜର ହେଲା ଦେଖିଲୁ ସେମାନେ ମେଡିସିନ୍
ସେପରିବା ହଁ। ଆମର ପରିବାବି ଆମେ ବେଶି ଖାଉନୁ ସେ ଭାତ, ଆଳୁ ସିଜା, କି ମିକ୍ସଚର ଏମିତି ପକେଇି ଖାଇବୁ ସକାଳେ ଛତୁ ତୁଆ ଖାଇଥିବୁ ହେଲେ ସେଥିରେ କେତେ ଷ୍ଟ୍ରଙ୍ଗ ଥିଲେ ଆଜିିକାଲି କେତେ କଣ
ସେ ହଁ ଆଜିକାଲି ଛୁଆଙ୍କ ପୁଣି କେତେ ପ୍ରକାର ଖାଇବା ଏଟା ଦିଅ ଖାଇଥିବେ ସେଟା ଦିଅ। ଆଜି ରାତିରେ ଏଇ ଖାଇବାଟା ଖାଇବେନି ହେବି ହେଇଯିବ ସେଟା ହାଲକା ହବ ଏଇଭଳି ଆମର କିଛି ନଥିଲା ଯାହା ମିଳିବ ସେତେବେଳେ ଖାଁଉ
ଦିନକୁ ତିନି ଥର ଭାତ ଖାଉଥିଲି, ସଖାଳେ ସ୍କୁଲ୍ ଗଲାବେଳେ ଖାଉଥିଲୁ, ଫୁଣି ଦିପହରେ ଖାଉଥୁବୁ, ରାତିରେ ଖାଉଥୁବୁ, ଚା
ହଁ ଖାଇବୁ ହଁ ଆଉ ସୁଟେ ଏମିତି ବି ରାତିରେ ମାନେ ରଖାଯାଇଥିବ ଯାହା ତରକାରୀ ଥିବ ଆଜିକାଲି ଛୁଆଙ୍କୁ ଖାଇବାକୁ ଦେଲେ, ସେ କହିବେ ବାସି ତରକାରୀ ଖାଇବନି ଆଜି ରଖାଇଥା ତମେ ବାସିରେ ଖାଇବ ପୁଣି କୌଣସି ଫ୍ରିଜ୍ ନଥିଲା ସି ରଖିବୁ ସେଇ ତରକାରୀଟା ଖାଇବୁ ପୁଣି ମାନେ କଁ ହଁ ଭଲ ଲାଗେ ବାସି ତରକ ବାସି ତରକାରୀ ଖାଇଲେ ରୋଗଟା ହବ, ସେଟା ହବ, ଏ
ବାସି ରୁ ହଁ ହଁ ହଁ ଠିକ୍ କଥା ଏବେ କିନ୍ତୁ କିନ୍ତୁ ବାସି ରୁଟି ଖାଇଲେ ଭଲ।
ହଁ ଏବେତ ବାସିରେ ରୁଟିବି ମଝିରେ ଯୋଉ ଯୋଉ ମାନେ ଆମର ଗ୍ୟାସ୍ ପ୍ରୋବ୍ଲେମ ହେଲା ଡ଼କ୍ଟର କହିଲା ବାସି ରୁଟି ଖାଇବନି ସେଟି ଗୋଟେ କହିଲା, ବାସି ରୁଟି ଖାଇବନି। ଗରମ ପାଣି ପିଇଲେ କ୍ୟାନସର ହବ। ଆଉ ମାନେ ଯୋଉ ସଖାଳୁ ଟିକେ ଗୁ ନଖ ଉଷୁମ ଗୁନ ଗୁନା ପାଣି ପିଇବା କଥା ସେଟା ହିଁ ହବ। ବାହାରେ କାକରରେ ପାଣି ପିଇ ହଁ, ହଁ କହିଲେ କ୍ୟାନସର ହବ।
ଏ ମା ମୋ ହଜବେଣ୍ଡ ସବୁଦିନ ପିଉଥିବେ ପାଣି ମନା କରୁଥିମି ହିଁହିଁ -
ସକାଳୁ ଗରମ ପାଣି ମାନେ ମୁଁ ଶୁଣିଥିଲି କି ପାକ ସକାଳୁ ଉଠିକି ଟିକେ ଗରମ ପାଣି ପିଇଲେ, ଟିକେ ପେଟ ଟା ମାନେ କ୍ଲିଅର ହବ। ଦେହ ପାଇଁ ଭଲ ହବ। କିନ୍ତୁ ଡକ୍ଟର କହିଲେ ନା ଏ ପିଇଲେ କ୍ୟାନସର ହବ। ହେଟା ମାନେ ଡରେଇଲେ ହଁ, ମତେ କହିଲେ କହିଲେ ଗରମ ପାଣି ପିଇଲେ ମୁଁ, ମୁଁ ଆଉ ପିଉନି ନ ଗରମ ପାଣି ସକାଳୁ। ମାନେ କ ଏବେ କଇଲେ ଥଣ୍ଡା ପାଣି ପିଇବନି କିନ୍ତୁ ମୁଁ ଜାଣିବାରେ ମାଟି ହାଣ୍ଡି ଟା ବେସ ପାଣି ଆଉ କୋଉଠି ମିଳିବନି। ଫ୍ରିଜ ଥଣ୍ଡା ହେଇକି ଥିବ, ସେ ଫ୍ରିଜ ପାଣି ବି ତା ଆଗରେ ଫେଲେ।
ଏଇ ମୁବା ଗୋଟେ ଥର ଏବ ମ ଏବ ଏବେ ବହୁତ ଦିନ ତଳେ, ଜଣଙ୍କ ଘରୁ ଯାଇକି ପିଇଲି, ଥଣ୍ଡା ହେଇଗଲା ମତେ। ଏତେ ଥଣ୍ଡା ପାଣିଥିଲା।
ଓହୋ। ମୁଁ କିନ୍ତୁ ମତେ ଜଣେ ଜଣେ ହେବେ ଜଣେ ଆୟୁର୍ବେଦ ର ଜଣେ ମୋର ଅଙ୍କଲ ହେବେ, ସେ ସବୁବେଳେ ଆନ୍ତି। ସେ ବି ଟିକେ ଜ୍ୟୋତିଷ ତାଙ୍କର ଟିକେ ଜ୍ଞାନ ଫ୍ୟାନ ସେ କରନ୍ତି ଏମିତି। ସେତ ମତେ କହିଥିଲେ ଗୋଟେ ତମ୍ବା ପା ତ୍ରରେ ରାତି ସାରା ଯୋଉ ଜହ୍ନ କିରଣ, ଚନ୍ଦ୍ର କିରଣ ସେଇଥିରେ ପାଣି ଟା ତଳେ ଥୋଇ ଦେଇଥିବ ମାନା ବାହାରେ ଗୋଟେ ଜଗ ରେ ପୂରେଇକି। ସେଇ ପାଣି ଟାକୁ ସଖାଳୁ ପିଇବ। ଆ ଦେହର ସବୁ ଫୁଇଏର ଇଏ ହେଇଯିବ ମୁଁ ବି ମାନେ ମୁଁ ବି ଯେତେବେଳେ- ଏ ଝିଅ ଥିଲି, ମୋ ବାବା ବି ସବୁବେଳେ କାହିଁକି ନା ଫ୍ରିଜ ଫ୍ରିଜ ତ ସେତେବେଳେ ନଥିଲା। ଆମେ ବୋତଲରେ ପାଣି ପରେଇକି ରଖିଦଉ ବାହାରେ। ବାହାରେ ପୁରେଇ ଦେଇକି ତାପରେ ଆମେ ପିଉ ସେଇ ପାଣି ଟାକୁ। ମୁଁ ହେଇଭଳିଆ କରିକି ପିଉଚି ସେ ପାଣି ଟା ବହୁତ ବଢିଆ।
ମାଠିଆ ଟେ ମାଠିଆ ଆମର ଗୋଟେ ଅ ଛି ମାମା ଖରାଦିନେ ଓଦା କରି କପଡା ତା ଦେହରେ ଗୋଡେଇ ଦେଇଥିବ। ଅ ଶୁଖିଗଲେ ଫୁଣି ନେଇକି ପାଣି ରେ ଓଦା କରିଦବ। ସୁ
ଆମେ ଇଏ କରୁ, କଣ କହିଲେ ଆମେ ଓଦାବେଲିକି ରଖିଦଉ
ହଁ, ବାଲି ରଖା ହୁଏ। ହଁ। ଠିକ୍ କଥା ମୁଁ ଓଦା ବାଲି ରଖା ହୁଏ ଆମର ଶାନ୍ତି, ନୁହେଁ, କି? ହୁଁ, ତାପରେ କୂଅ ପାଣି ଗାଧେଇଲେ ବି ଥଣ୍ଡା ଲାଗେନି, କୂଅ ପାଣି ଟା।
ହଁ, ହଁ, କୂଅ ପାଣି ଥଣ୍ଡା ଲାଗେ।
ଖରାଦିନେ ହୁଁ ଆମର ସେ କୂଅ ପାଣି ଖରା ଆମେ ରାତିରେ ଯିବୁ ଗାଧେଇକି ପଳେଇଆଇଚୁ।
କୂଅ ପାଣି ପୁରା ହେମାଳ ପାଣି। ଏତେ ଖ ଖରା ହଉଥିବ ଆସିବ କୂଅ ପାଣି ଗୋଟେ କାଢ଼ିକି ନେଇକି ପିଇଦବ, ଏତ ପୁରା ମନ ଶାନ୍ତି।
ହେ, ଶାନ୍ତି ହେଇଯିବ ପୁରା ଥଣ୍ଡା ହେଇଯାଇଥିବ।
ଫ୍ରିଜ୍ ପାଣି ଦି ଢୋକରୁୁ ତିନି ଢୋକ ପିଇ ପାରିବନି। ମନ ମାନେ ଏତେ ଥଣ୍ଡା ପାଣି ଥିବ ଯେ ମନ ବୁଝିଯିବ।
ହଉ, ହଁ।
କିନ୍ତୁ ଶୋଷ ଏଡେ ଜୋରେ ଲାଗୁଥିବ ଯୋଉଠି କଂସେ ପାଣି ପିଇଆ କଥା ସେଠି ଦି ଢୋକରେ
ହଁ, ହଁ, ହୁଁ ଏବେ ବି ମାନେ ଏବେ ବି କୂଅ ପାଣି ବି ପରିଷ୍କାର ନୁହଁ ଆଉ।
ସବୁ ଅପରିଷ୍କାର ହେଇଗଲାଣି ନ
ହଁ, ହଁ। ସେଇଗୁଡା ଶୋଷି ହେଇକି ଆସୁଥିବ। ହଁ, ନଦୀ ପାଣି ପିଅନ୍ତି ତ।
ସବୁଠି ତ ବିଷ ଫିଷ ପକେଇକି, କି ଗୋଟେ ନଦୀରେ ମାନେ ଆଗେ ବର୍ଷା ଦିନ ଆସିଲେ ଏତେ ମାଛ ଧରନ୍ତି, ମାନେ ମାଛ ଘର ସହ ପସ୍ ଯାନ୍ତି। ଯାହା ନଈକୂଳିଆ ପାଖ ଏବେ ମାଛ ଦେଖିବା ହିଁ ମିଳୁନି।
ହଁ, ଛୋଟ ମାଛ କେତେ ପ୍ରକାର ମାଛ ସବୁ ଧରିକି ଆଣନ୍ତି।
ମାଛ, କଙ୍କଡା ଆମେ ସ୍କୁଲ ଯାଇଥିବୁ ଗୋଟା ଗୋଟା ଓଦା ହେଇକି ଖାଲି ଧରୁଥିବୁ। ଏବେ ଆଉ ହେ ସବୁ ବି ନାହିଁ। ସବୁ ବିଷ ବି ବିଶି ପକେଇକି ମାଛ ଫାଚ ନେଲେ। ଆଉ ପାଣି ଅସୋଚନ କଲେ ଲୋକମାନେ ବି ସୁଧୁରିଲେ। ଆ ଲୋ ଲୋକମାନେ କଣ ଆମମାନଙ୍କ ଭିତରୁ ଲୋକମାନେ ସମସ୍ ଆମେ ସମସ୍ତେ ଚାହିଁବା ଯଦି ପରିଷ୍କାର ହବ। ଯିଏ ଯୋଉଠି ଖାଇଲା ସିଏ ସେଇଠି ପ
ଆଛା। ଇନ୍ତି ସବୁ ସେଠି ସବୁ ସଫା କଲେ ପୋଖରୀରେ, ନଦୀରେ। ଗାଈ, ମଇଁଷି ଗୁରା ଆଗୁରୁ ବି ଗାଈ ମଇଁଷି ଗାଧଉଥିଲେ ନା ନାଇଁ, ହେଲେ ଅପରିଷ୍କାର ହଉନଥିଲା। ଏବେ ଯୋଉ ଯୋଉ ପାଣି ଯୋଉ ସବୁ ଇଏ
ସବୁ ଗାଧେଇଲେ ସମସ୍ତୀଙ୍କର ବାଥରୁମ୍ ହେଲା ଯାହା ଆବର୍ଜନା ଜିନିଷ ନେଇକି ନଦୀ ନାଳ ରେ ପକେଇଲେ। ସବୁ କିଛି ମାନେ ଚେଞ୍ଚ୍ ହେଇଗଲା।
ଫ୍ୟାକ୍ଟ୍ରି ପାଣି ଗୁଡାକ ପକେଇଲେ ସବୁ, ସେଗୁଡା ପାଇଁ ବେଶୀ ଇଏ ହେଲା। କେମିକାଲ ପାଣି।
ଟି ଆମର ହଁ, ସତକଥା ଏଇଟା ବେଶୀ ପଲ୍ୟୁସନ୍ ହେଲା ଏଇ ଯୋଉ ପ୍ଲାଣ୍ଟ।
ହଁ, ଅନୁଗୁଳ ଆଡେ ସବୁ ବେଶୀ ପଲ୍ୟୁସନ। ପୁରା ଧଳା ଡ୍ରେସ୍ ଟେ ପିନ୍ଧିକି ଯିବ ମାନେ କଳା ହେଇଯିବ।
ମୁଁ ମୋ ନଣନ୍ଦଙ୍କ ଘର ସେଇ ଯୋଉ ସେଇ ଯୋଉ ଅନୁଗୁଳ ଟା ଆଗକୁ ରହିବ ଆଙ୍କର ଯୋଉ ତାଲଚେରୀ ଟା ତାଲଚେରୀ ସେଟାକୁ ତ ଖଣି ଜାଗା ପୁରା। ଏତେ ଡଷ୍ଟ ମାନେ ଧଳା ଡ୍ରେସ୍ ଟେ ପିନ୍ଧିଲେ ସେ ମୁହଁ ସହ ବି ସବୁ
ମୋତେ ମୋତେ ଯିଏ ବା ମତେ ଜଣେ ଝିଅ କରିଛନ୍ତି ତାଳଚେର ର ତାଙ୍କ ଘରକୁ ଯିବୁ ଖା ଖାଲି ମାନେ କଳା। ତାଙ୍କ ମା କହିବେ ଏବେ ପୋଛିିକି ବୁଲିକି ଆଇଲା ବେଳକୁ ଫୁଣି କଳା ହେଇଯାଇ
କଳା ହେଇଯାଇଥିବ। ମୁଁ ଡଷ୍ଟ ଗୁଡା ବସି ଯାଇଥିବ ପୁରା।
ହଁ ହଁ। ମୁହଁ ଫୁହଁ ସବୁ କଳା ହେଇଯିବ ଯାଇଥିବ ଯଦି ସେଠିକି। ବହୁତ୍। ଆଉ ଗ ଖରା ଦିନେ ତ ଜମା ରହିପାରିବନି, ଜମା ବି ରହିପାରିବନି। ଶୀତ ଶୀତ ଦିନେ ପ୍ରବଳ ଶୀତ। ଶୀତ ଦିନେ କିନ୍ତୁ ଶୀ
ସେଟା ନଦୀ ନ ନଦୀ କୂଳଟା। ଆ ସେଇଥିପାଇଁ ଥଣ୍ଡା। ଆଉ ଡଷ୍ଟ ଏରିଆ। ତାପରେ ସେପଟେ ବେଶୀ
ପଲ୍ୟୁସନ ବା ବେଶୀ। ଖାଲି କୋଇଲା ଟ୍ରକ୍ ଗୁଡା ଯାଉଥିବ। ଭର୍ତ୍ତି ହେଇକି। ସେପଟେ ନୁହଁ, କୋଇଲା ଗୁଡାକ ଚୋରି କରି କରି ସବୁ ଧନୀ ହେଇ ଟ୍ରେନ୍ ରୁ ହୁଁ, ହୁଁ, ହୁଁ।
ହଁ ଏପଟେ କୋଇଲା କୋଇଲା ମାନେ କହନ୍ତି କୋଇଲା ହଉଚି କଳା ହିରା, ତାକୁ ବିକିକି ହଁ।
ତା ସବୁ ଲୁଚେଇକି ନେଇକି ବିକିବେ। ହେଇଗୁଡା ବିକି ବିକି ବିକି ବିକି ସବୁ ଧନୀ।
ଗୋଟିଏ ହଁ ସେପଟ ଲୋକ ଟିକେ ସବୁ ଇଏ।
ତାପରେ ସେ ଆଉ ସେପଟେ ନୁହଁ ପ୍ଲାଣ୍ଟ ଏରିଆରେ ଟ୍ରେନ ଲାଇନ ଯାଇଥିବ। ଯଦି କିଏ ପ୍ଲାଣ୍ଟ ଏରିଆରେ ସୁଇସାଇଡ୍ କରିଦେଲା ତା ଘରକୁ ଚାଳିଶ୍ ପଚାଶ ଲକ୍ଷ ଟଙ୍କା, ତା ବାଦେ ତାଙ୍କ ଘରୁ ଜଣଙ୍କୁ ଚାକିରି। ମିଳିବ ସବୁ ଏକ୍ ଜାଟ୍ ଲୋକ ଲୋକ ମାନେ ଯାଇକି ସୁଇସାଇଡ୍‌ କରିଦିଅନ୍ତି ବହୁତ୍ ଲୋକ ଚାକିରି ଜଣେ ଜଣେ ସତରେ ଜଣେ ଜଣେ ମୋର ସାଙ୍ଗ କହୁଥିଲା ଜଣେ ଗ୍ରାଜୁଏସନ ପିଜି ଫିଜି କରିକି ତାକୁ ଜବ୍ ମିଳିଲାନି ଟେନ୍ଥ ପଢିଥିଲା ସେ ଯାଇକି ପ୍ଲାଣ୍ଟ ରେ ଚାକିରି କରୁଛି ଏଇଥିପାଇଁ କେବଳ
ଦେଖିଲ ଆଉ ସିଏ କଲା ନହେଲେ କମ୍ପାନୀ ଉପରେ ଷ୍ଟ୍ରାଇକ୍ କରିଦେବି ଇଏ କରିଦେବି
ହଁ ଭା ଭାଙ୍ଗିଦେବେ ହଁ ଭା ବନ୍ଦ କରିଦେବେ ଲୋକାଲ ଲୋ କୁନାନା ସବୁ ଇଏ କରେ।
ଆମ ପଟେ ବି ସେମିତି ଯୋଉ ଶୁଣିଥିବେ ଯୋଉ କହିଲେ ଟାଟା ପ୍ଲାଣ୍ଟେ ଟାଟା ପ୍ଲାଣ୍ଟ ଶୁଣିଥିବେ ସେପଟେ ସେମିତି ସେଟା ହଉଛି ପ୍ରା ଆମ ଏରିଆ ହେପଟେ। ହେଟା ହେଇଛି ଡୁବୁ ରେ ସେପଟେ ଆମ ଘର ହଁ। ତାପରେ ସେପଟ ଆମର ଯେତେ ସବୁ ଲୋକ ମାନେ ଟୋଟାଲ ସମସ୍ତେ ଟାଟା ପ୍ଲାଣ୍ଟରେ। ମାନେ ଏଠି ତମେ ଯେତି କି ଗୋଟେ ଇଞ୍ଜିନିୟର କୁ ଯୋଉ ଭଳିଆ ପୋଷ୍ଟ ମିଳି ଏମାନଙ୍କୁ ମିଳିବ।
ହଁ ବା ଆଉ ତମେ ଭାକାସ୍ନି ବାହାରିଲେ ବି ସେମାନେ ଆଗ ରହିଯିବେ ଆଉ କାହାକୁ ଛାଡିବେନି।
ମାନେ ସେ ଏମାନଙ୍କ ମନ ମାନେ ଯେତେବେଳେ ଇଚ୍ଛା ରହୁଛନ୍ତି ଯେତେବେଳେ ଇଛା ବାହାରୁଛନ୍ତି। ଆଙ୍କ ମର୍ଜିରେ ରଖଉଛି ଲୋକାଲ ପିଲା ସେ କିଛି କରିପାରିବନି ପ୍ଲାଣ୍ଟେ।
ସିଏ ବା ବାହାର ପିଲାଙ୍କୁ ରଖେଇ ପାରିବେନି ବି ଗୋଟେ ଖାଲି ହବ ମାନେ ସାଙ୍ଗେ ସାଙ୍ଗେ ତାଙ୍କ ଭିତରେ ଭିତରେ କଥା ହେଇକି ରହିଯିବ।
ରହିଯିବେ ତାପରେ ସିଏ ରଖେଇଦେବେନି ତାପରେ ଏଟା ହଉଛି ଜାଗା ଦେଇଛନ୍ତି ପୁରା ଆଡା ଯାହା ହଉ ଯୋଉ ଏରିଆରେ ଜାଗା କରିଛ ମାନେ ତାଙ୍କ କଥା ଟା ମାନିବା ପାଇଁ ବାଧ୍ୟ। ଆଉ ଆମର ସେପଟେ ଯାହା ଆମର ସେପଟେ ସବୁ ଆଦିବାସୀ ଲୋକ ବି ଥିଲେ
ହୁଁ।
ସମସ୍ତଙ୍କୁ ସେ ସେଠି ରଖେଇଲା ପଇସା ଦବ ସବୁ କିଛି ତାଙ୍କ ଘର ଫର ସେ ଏରିଆ ପୁରା ଏଇନା ଉଠି ଗଲାଣି।
ସେ ବି ବହୁତ୍ ଇଏ। ଏମିତି କିନ୍ତୁ ରଖିବା କଥା ନୁହଁ ଏମିତିଆ ରଖିବା କଥା ନୁହଁ ହୁଁ। ହଇରାଣଗୁଡା ନା ଆଉ।
କାରଣ ଗୋଟେ ମାନେ କହିବାକୁ ଗଲେ ଜଣେ ଟେନ୍ଥ ପଢିଛି ଆଉ ଜଣେ ପିଜି କରିଛି। ତା ଭିତରେ ଆ ଭିତରେ ଆକାଶ ପାତାଳ ଫରକ ସିଏ ଯୋଉ କାମ ଟା ଆକୁ ଦେଲେ ଇଏ ଭୁଲ କରିବେ ନା ନାଇଁ।
ସେ ହଁ ବହୁତୁ ହଇରାଣଗୁଡା ସବୁ। ହଁ ମୁଁ ରଖୁଛି ଆଉ ଆଉଥରେ କଲ୍ କରିବା।
ଆଜ୍ଞା।